ହାଲୋ।
ହାଲୋ।
ବନ୍ଧୁ।
ହଁ ବନ୍ଦୁ କୂଅ।
ହ ଆଉ କଁ ଖବର?
ହଁ କୁହ ବନ୍ଧୁ କଁ ଖବର?
ନା ମୁ କହିଲି ଭଉ ଫୋନ୍ ଫାନ୍ କରୁ ନଥୁଲ।
କରିମୁ କଁ ଏଇ ଆଜ୍ଞା ଦୋକାନ୍ ରେ ତ ବେସ୍ତ ନା ଯୋଉ କଁ କଇଲି ଗେମ୍ ରେ ତ ବ୍ୟସ୍ତ ରହୁଛି ଆଉ।
ହଁ। ହଁ ମୁଁ କହିଲି କାଇଁ ଫୋନ୍ ଫାନ୍ କରିନି ସେଇଆକୁ ଟିକେ ଫୋନ କରିଦେଲି।
ନା ଟିକେ ଗେମ୍ ଖେଳ ହଉଛି ତ। କଲେଜ୍ ଯାଉଛି ଆଜି ପରୀକ୍ଷା ସଇଲା। ଆଉ କଁ କରିବା ହଁ ଭଲ।
ଆଉ କଁ କଇମି ଏଟା ବଂଧୁ ତମେ କିଛି କୁହ।
ନାହା କଁ ଦୋକାନ୍ ଫୋକାନ୍ କାମ?
ହଁ ଦୋକାନ କାମ ବାପା ବସ୍ ଛନ୍ତି ଦୋକାେନ ଦୁକାନରେ ବାପା ହଁ ବନ୍ଧୁ କୁହ।
ହଁ ମୁଁ କହିଲି ବନ୍ଧୁ ରେ ଟିକେ ପୋବ୍ଲେମେ ହଉଛି।
ନେଟ୍ ରେ ହଁ ଟିକେ ବର୍ଷା ପାଗ ତ।
ଓହୋ ହଁ ଭଏସ୍ ଫଏସ୍ ଆସୁନି ତ ମୁ କହିଲି ନାଇଁ ପ୍ରୋବ୍ଲେମ୍ ହଉଥିବ।
ହଁ ଟିକେ ବର୍ଷା ହେଇଛି ଜଷ୍ଟ।
ହ।
ଆଉ ଆଉ କଁ କୁହ ସେଆଡେ କେମିତି କଣ ପାଗ ସବୁ।
ପାଗ ଭଲ ଅଛି ଆଜି କଁ ଯାତରା ହବ।
ଯେତ୍ ଟା ହବ ତମ ଗାଁଡେ।
ଏବେ ସବୁ ଟେଣ୍ଟ୍ ଫେଣ୍ଟ୍ ମରା ହେଇସାଉଲାଣି ତମେ ବା କାଳେ ଘରୁ କହିଛ ମୁଁ ଶୁଣିବାକୁ ପାଇଚି। ଅହ ଓହୋ ହଉ-ହ ମୁଁ ମୁଁ ବି ଘ ଛି ଆଉ କିଛ୍ ସମୟ ଯାଉ ଯାତ୍ରାକୁ ଯିବା ଟିକେ ଦେଖିକି ଆସିବା ଆଉ। ହଁ ହଁ ଆ ଆଉ ଯୋଉ ଆମ ସେ ପ୍ଲାଣ୍ଟ୍ କିନ୍ତୁ କରିବା କୋଉ ପ୍ଲାନ୍ ଟା କହିଲ?
କୋଉ ପ୍ଲାନ୍? ହଁ ହଁ ନିଶ୍ଚୟ ପୁରୀ ତ ଯିବା।
ହଁ ପୁରୀ ଯିବା ପ୍ଲାନ୍ ଟା ଆଗେ ହଁ ଯୁଆ ଯା-ଯା-ଯା-ଯା-ଯା କିନ୍ତୁ ପୁରୀ ଟା ଆଗେ ଏଇଆ ଆଉ।
ହଁ ପୁରୀ ତ ନିଶ୍ଚୟ କାହିଁକି ନା ପୁରୀ ନଗଲେ ମୁଁ ଯାଇନି ପାଞ୍ଚ ବର୍ଷ ହେଲା ପୁରୀ ଜମା ଯାଇନି। ଆଉ ଡୋରି ଲାଗିନି ଆଉ କଣ କରିବା।
ଜଗା ଡୋରି ନ ଲାଗିଲେ ଯାଇପାରିବନି।
ଯାଇପାରିବନି। ରଥଯାତ୍ରା ନୁହଁ ରଥଯାତ୍ରା ଯାଉ ଯିବି ଏ ରଥଯାତ୍ରା ଭିଡ ଟିକେ ପେଲାଠେଲା ଆଉ କିଏ ଯିବ ଟିକେ ଫାଙ୍କା ଆଉ ଯିବା।
ହ।
ଆଉ କଣ ବନ୍ଧୁ? ଆଉ କିଛି କୁହ କଣ ତମ ଚାଲିଛି ଜୀବନରେ କଣ ସବୁ କରୁଛ।
ନା କଣ କରିବୁ ଏଇଠି ବୁଲାବୁଲି
ପଢାପଢି ସରିଲାଣି?
ପଢାପଢି ହଁ ହଁ ପଢାପଢି ସରିଲାଣି ଏବେ ଗୋଟେ ଚାକିରୀ ପାଇଁ ପ୍ଲାନିଂ କରୁଛି ଦେଖିବା କଣ ହଉଛି।
ହଁ ଆଛା। କଣ କରିବା ଆଉ ମୁଁ ଶୁଣିଥିଲି କଣ ଗୋଟେ ବାଇକ୍ କିଣିଛ ନୂଆଟେ?
ହଁ ହଁ।
କି ବାଇକ୍?
ବାବା ଆମର ଯୋଉ ପଲସର ଏନସ୍।
ପଲସର ର ଏନ୍ଏସ୍?
ଏନ୍ ଏସ ର ୱନ ହଣ୍ଡ୍ରେଡ଼୍।
ଓ ହୋ।
ହଁ ହେ ଭାଇ। ଏଟା କିଣିଦେଲି କଣ ଗୋଟେ ମୁଣ୍ଡକୁ ଉଠିଲା କିଣିଦେଲି ଆଉ।
ହୁଁ ଭଲ ଭଲ ବାଇକ୍ ଟା।
ଆଉ ଆଜି ଆ ଟିକେ ନଡିିଆ ପଡିଆ ପରା ହଉଥିଲା। ହଁ। ହଣ କୁହନି ଆମ ବାଡି ଟା ଟିକେ ବଡ ଜାଗା ଟା ଏ ପାଞ୍ଚ ବର୍ଷ ତଳେ ନଗେଇ ଦେଇଥିଲି ଗଛ। ସେ ସବୁ ଫଳ ହେଲାଣି ଯଦି ହେଲାଣି ଆଜି ପଇଲୁ ଝାଡ଼ିଲି।
କ ସାଧ
ଝାଡିଲି ସେଆକୁ ଟିକେ ଗଛ ଝଡା ହଉଥିଲା ଟିକେଥିଲି ଯାହାହେଲେ ପନ୍ଦରଟା ଗଛ ଯାହାହେଲେ ମିନିମମ ତିନି ଘଣ୍ଟାଖଣ୍ଡେ ଲାଗିବ ସେ ଝାଡିବ ଝାଡିକି ଆସିବ ପୁଣି ପତର ଉଛିବ ବୁଝିପାରୁଛନା।
କାମ ଟିକେ ମେହେନତ ଲାଗିବ ଆଉ।
ହୁଁ।
ଆଉ ତମ ଗାଁ ସେ ନାୟା ନା କଣ ତାଙ୍କ ନା?
ହଁ ହଁ ହଁ ନାୟାବାବୁ ଆଉ ନାୟା ବାବୁ ସେ ସୁରାଟ ରେ ଥିଲେ ଆଉ ଏବେ ବୋଧେ ପଳେଇଆଇଛନ୍ତି ନାମ ଆମ ଏଠିକି କୋଉଠି କି କହିଲେ ଯାଜପୁର ରୋଡ ହଁ ସେ ବୋଧେ ପଳେଇଆଇଛନ୍ତି।
ହଁ ସିଏ ସିଏ ତମ ଗାଁ ସେ ଯୋଉ ବାବନ ଭାଇଙ୍କ ଭାଇଟି
ହଁଁ ହଁ।
ଆଚ୍ଛା ହଁ ବାବନ ଭାଇ ବି ଦେଖ ଏଇ ଆଜି ଦେଖାହେଲେ ସେ ହରିପୁରରେ ଦେଖାହେଲା ଆସିଲା ବେଳେ ସିଏ କଣ ଫଳ କିଣିଥିଲେ
କଣ ଏୟା ଆଉ ସବୁ ଖାଇବା ପିଇବା କଣ ହେଇଥିଲା?
ଖାଇବା ପିଇବା ଏଇ ଜଷ୍ଟ ମୁଁ ଖାଇ ଖାଇଲି ହୋଟେଲରୁୁ
ହଁ ଆଜି କଣ ଏତେ ଶୀଘ୍ର।
କଲା
ହୁଁ ହ ହଁ ଖାଇଦିଅ ଜାତ୍ରା ତ ଦେଖିବ ଆଉ।
ଯାତ୍ରା ଯାଉଛ ଭାବୁଛି ଦଶଟା ସାଢେ ଦଶଟା ବେଳକୁ ଯିବି।
ହୁଁ।
ମେଲୋଡି ଟିକେ ଦେଖେ ନ ଆଉ କଣ ଯାତ୍ରା ଏ ଗାଁରେ ହହୁଛି ବୋଲି ଟିକେ ଦେଖିବା କଥା ନହେଲେ ରାତି ଅନିଦ୍ରା ମତେ ପସନ୍ଦ ନୁହଁ।
ହୁଁ ଆଉ କଣ ଖବର।
ଖବର କଣ ସେଆ ଆଇଛି ତ ଗାଁକୁ ଯାତ୍ରା ହଉ ଦେଖିଆ।
ହୁ ହ
ତମ ସେଇ ଯୋଉ ପଡିଆରେ ଖେଳ ହଉଛି ନା।
ହଁ ହଁ ସେଇଟି ତ ଖେଳ ହଉଛି।
ହଉଛି ଚଛୁ ଆସଛନ୍ତି ନା।
ହଁ ତୁ ଆସ୍ଚନ୍ତି।
ଆଛା ତମେ ଖେଳୁଛନା।
ନା ମୁଁ ମୋର ଟିକେ କ୍ରିକେଟ ପ୍ରତି ଏତେ ଧ୍ୟାନ ନୁହଁ ମୁଁ ଟିକେ ଚେସ୍ ଖେଳେ ଧାନ। ମୁଁ ଖେଳେ ଲୁଡୁ ଖେଳେ ମୋର ସବୁ ମାନେ କଣ କହିଲ ସବୁ ବସିକି ଖେଳିବା ଗେମ୍ ଟା।
ଆଛା ହଁ ସିଏ ବି ଗୋଟେ ମଜା। ଚେସ୍ କ୍ୟାରମ୍ ଖେଳିବା ସେ ବହୁତ ମଜା କ୍ରିକେଟ ଠାରୁ। ଆଉ ଆଉ ଯୋଉ ଯାଇଥିଲି ଯୋଉ ଆଇ ଗ ଯାଇଥିଲି ଗୋଟେ ମଚ ଦେଖି ଆଉ
କୋଉଠିକି?
ଏଇ ୱେଷ୍ଟ୍ କୋଲକତାରେ ହୋଉନଥିଲା। କାର କାର ଯୋଉ ଲକ୍ଷ୍ନୌ ବାଙ୍ଗାଲୋର ର।
ଓ ହୋ ସେଥର ତ ବିରାଟ କୋହଲି ଦମେ ଛିଚିଥିଲା। ହଁ ବିରାଟ କୋହଲି ମାରିବ ସିଏ ଏବେ ଗୋଟେ ସ୍ପଂସର କରିଛି ୱାନ୍ ଏଇଟିତ ଜାଣିଥିବ। ଆଁଉ ମାନେ ଦି ତିନି ଦିନରେ ତେର କୋଟି କ୍ରସ୍ କରିଗଲାଣି।
ଆଚ୍ଛା ହଁ ତାର ସିଏ ଏବେ ଗୋଟେ ଖୋଜନ୍ତି କିଏ ଗୋଟେ ବ୍ରାଣ୍ଡ ଗୋଟେ।
ହଁ ଭ
ତା ଶିଗନେଚରଟା ଅଛି ତ।
ହଁ ଆଛା।
ଆଉ।
ଆଉ କଣ କହିବି ଆଉ ବନ୍ଦେ
ନା ମୁଁ ସେଇ କଥା ମୁଁ କହିଲି ଆସତ ଏକାଥରେ ପୁରୀ ପ୍ଲାନ୍ ଟା କରଦବା। ଯଦି ହବ ମୁଁ ପ୍ଲାନ୍ ଟା କଣ ରଖିଛି ଜାଣଲ କି। ଦେଖ ଫାଷ୍ଟ ଆମେ ଚନ୍ଦ୍ରଭାଗା ଯିବା। ହେଲା କି ଚନ୍ଦ୍ରଭାଗା ରେ ଗାଧେଇବା। ଚନ୍ଦ୍ରଭାଗାରେ ଗାଧେଇ ସାଇଲେ ଆମେ ଆଉ ରାମ୍ଚଣ୍ଡୀ ଯିବାନି ଆମେ ଚନ୍ଦ୍ରଭାଗାରେ ଗାଧେଇ ଆମେ ପଳେଇବା ପୁରୀ ଡାଇରେକ୍ଟ ଠାକୁର ଦର୍ଶନ କରି। ହେଲା କି ଠାକୁର ଦର୍ଶନ କରିଦେଲେ ସଇଲା କାମ ସଇଲା। ଆମ ହଁ ଅଚିନ୍ତା ଯିବ ସଇଲା। ତାପରେ ଆମର ତାପରେ ଆସିକି ରାମଚରଣ ରେ ଭୋଜି କରିବା ସେଣିକି ରାତି ହଉ ଯେତେବେଳେ ହଉ। ଚୁ
ହୁଁ
ଆ ଆମର ଖାଇକି ଆସିବାର ଅଛି ସେଣିକି ଯେତେବେଳେ ହଉଛୁ ହଉ ହଁ ସେଇ ପ୍ଲାନ୍ ତ ମୁଁ ଭାବୁଥିଲି ଦେଖିବା ଛୁଆଙ୍କୁ ପଚାରିବା କାଳେ କିଏ ଗୋଟେ କହିବ କି ଚାରିଟା ବେଳେ ଦର୍ଶନ କରିବା କି କହିବ କି ସକାଳେ ଦର୍ଶନ ଦେଖିବା ଛୁଆଙ୍କ ନିଷ୍ପତ୍ତି ନେଇକି ଯାହା କରିଆ। ଜଣିକିଆ କଥା ନୁହଁ ତ ପାଞ୍ଚ ଜଣିଆ କଥା ଦେଖିବା ଛୁଆ ଆସନ୍ତୁ ବସନ୍ତୁ କଣ କହୁଛନ୍ତି?
ଛୁଆ ଆସନ୍ତୁ ଦେଖିଆ ସେ ବାବନା ଭାଇଙ୍କି କହିବ, ସେ ଜନ୍ ଭାଇ, ସେ ପିଉସୀ
ହଁ ସବୁ ସବୁ ଯିବେ ତ ଆଉ ଆମର ବି ସବୁ ଡ୍ରାଇଭର ସବୁ ଗାଡି ଚଲେଇବା ଶିଖିଛି।
ଆଚ୍ଛା।
ମାନେ ସବୁ ପର୍ସନାଲ୍ ଗାଡ଼ି ଧରିକି ଯିବା
ଯିବା ବାଇକ ରେ ପଳେଇ ନା ବାଇକରେ
ହଁ ଭାଇ ବି
ହୁଁ।
ବାଇକରେ ଗଲେ ବାଇ କାରଣ ବାଇକରେ ଯିବା ମଜା ଟା ଅଲଗ
ହଁ।
କାରରେ ଯିବା ମଜା ଅଲଗା ବାଇକ୍ ରେ ଯିବା ମଜା ଅଲଗା। ଭାଇରେ ବହୁତ ବଢିଆ ନାଗିବ ନା ପୁରୀ କେତେ ବାଟ କି? ବେଶୀ ବାଟ ନୁହଁ ଆମ ଏଇଠି ରୁ ଶହେ ସତୁରି କିଲୋମିଟର ଖଣ୍ଡେ ହବ।
ହଁ ଯୋଉ କାର ଆମ ଭିତରୁ କେହି ଶିଖିନା ନହେଲେ ମୋ ଭାଇର ଗୋଟେ ଥାର ଅଛି ନହେଲେ।
ହଁ କାର ବା ଶିଖିଛି ପିୟୁଶୁ ଶିଖିଛି ଜନ୍ ଶିଖି
ଆଚ୍ଛା ଆଉ ଭଲ ଆଉ ମୁଁ ଭାଇକି କହିମି ଦେଖିବା ଆଉ। ଦବ ଯଦି ଦବ ନେଇଯିବା ଥାର ଟାକୁ।
ହଁ ଯଦି ଥାର୍ ଟା ଆଣି ହବ ତ ଆଣିବ ତାହେଲେ ଶିଖିଛନ୍ତି ଛୁଆ ମାଡିକି ପଳେଇବେ।
ତା ବାଇକ୍ ଟା ବି ଥୁଆହେଇଛି ଆର୍ ୱାନ୍ ବାଇକି ନେଇ କିଏ ଯିବ?
ଅ ହୋ। ଏଇୟା ଆଉ। ଆଉ ଉ ଉ ଯୋଉ କଣ କହୁଥିଲି ତ ହଁ। ସେ ଯୋଉ ନଥିଲା କି ଆମର ତମ ଘର ପାଖରେ ଯୋଉ ସିମେଣ୍ଟ୍ ଫ୍ୟାକ୍ଟ୍ରିଟା ସେଟା ଖୋଲା ରହୁଚି ନା ନା ବନ୍ଦ କରିଦେଇଛି ସେ ଫା ସ୍ତ୍ରୀ ଟା ଏଥିରୁ କଣ କାମ ମା ମୁଁ ଗୋଟେ ପିଲା ଟା ଆମ ଏଠୁ ରହିଥାନ୍ତା ସେ ଫେକ୍ଟ୍ରିରେ। ନା ମୁଁ ବୁଝାବୁଝି କରିଥିଲି ତାଙ୍କ ମାଲିକ ସହିତ ସେ କାଇଁ କିଛି କହିଲେନି ତ ସେୟାକୁ ଦେଖିଆ ଯିବାର ଅଛି ଯଦି ଯାଏ ତମ ଘର ଆଡେ ଟିକେ ଯିବା ବୁଲିକି ବାଲିକି ଆସିବା ଆଉ।
ହୁଁ ଆସ।
ହୁଁ।
ଫାକ୍ଟ୍ରି ମାଲିକ ନା କଣ କହିଲେ ମୋର ମନେ ପଡୁନି।
ତାଙ୍କ ନାଁ ଟା ପା ଆମର ଯୋଉ କଣ ଗୋଟେ ଏ ଭି ଆସୁ।
ଓହୋ ହଁ ଏଭି ଆସୁ ଏଇ ମନାଟି ନା? ହଁ ହଁ।
ଦେଇକି ସେ ବହୁତ ଟପପ ଫପପ
ହୁଁ ସେ ହଁ ତାଙ୍କର ଏଠି ଗୋଟେ ଫ୍ୟାକ୍ଟ୍ରି ଅଛି ଇଣ୍ଡିଆରେ ବହୁତ୍ ଜାଗାରେ ଫ୍ୟାକ୍ଟ୍ରି ସିମେଣ୍ଟ ର ସିଏ ବା ରିସେଣ୍ଟ୍ଲି କିଣିଛନ୍ତି ଗୋଟେ ଇଏ ବି ଏମ୍ ଡବ୍ଲୁ କାର୍।
କିଣିଛନ୍ତି ଆରେ ବାବା।
ଆ ଜାଣିିପାରୁ ନା ସିମେଣ୍ଟ ଫ୍ୟାଟ୍ରି ମାଲିକ।
ଓ ହୋ ଯାହଉ ଆମ ଛୁଆ ଗୁଡା ପୁରା ଉନ୍ନତି କରିଗଲେଣି ଆଉ
ଆଉ ଆଉ କଣ ଆଉ କଣ କରିବି।
ନା ନା ସେ ଆଉ ସେ ଛୁଆଟା ମତେ କହୁଉଥିଲା ତ ସିମେଣ୍ଟ କୋଉଠି ଗୋଟେ କାମ ଦେଖ।
ହଁ ତମେ ବ୍ୟସ୍ତ ହ ନା ତମେ ଆସ ସେ ମାଲିକ ମୋର ଚିହ୍ନା କଥା କରେଇଦେବି।
ହଁ ହ ଆଉ ହଁ ଆଉ ତୁମେ ସବୁ ଡିଟେଲସ୍ ପୁରା କନଫ୍ରମ ହେଇକି ମତେ
ସେ ଛୁଆଟା ନା କଣ କହ ଯିଏ ପଶିବ?
ତାର ନାଁ ହଉଛି ବାଘ।
ବାଘ ତା ଫୁଲ ନା କଣ?
ପରର୍ବେଶ୍ୱର।
ଆଛା ହଁ ଓ ବାଘ ଆ ମୋ କଉନା ସେୟା ବାଘ ବୋଲି। ଓ ସେ ଅଭି ଦାଦା ଉଁ ପୁଅ କି? ଆଛା ହଁ ମୁଁ ଚିହ୍ନିଚି ଚି ତମ ଗାଁ ଆଡ଼େ ଯାଇଥିଲି ସେ ଛୁଆ ମନେ ଅଛନ୍ତି କିଛିଟା। ହୁଁ।
ହୁଁ।
ଆଛା ସେଇ ପଶିବ।
ହଁ।
ହୁଁ ଭଲ ଛୁଆ ଟା।
ହଁ ଭଲ ପିଲାଟା ସେ କଣ କୁହନି ସେ ତାର କଣ ପଢାପଢି ସଇଲାଣି। ସେ ତ ଜାଣିଛ ସବୁଥିରେ ଫେଲେ। ଆ ସେୟାକୁ ସେ ନ ରହିଲେ ଆଉ ଗୋଟେ ଅସୁବିଧା ହବ ଆ ସେଇଆକୁ । ଛୁଆଟାକୁ ବୁଝାବୁଝି କରି ରଖିଦବା।
ହଉ ହଉ ମୁଁ କଥା ହେଇଯିବି ଆଜି ସେ ମାଲିକଙ୍କ ସାଙ୍ଗରେ। ମାଲିକ ବ୍ୟସ୍ତ ରହୁଛନ୍ତି ଦେଖିବା କେତେବେଳେ ନହେଲେ ଦେଖା କରି କହିଦେମି ଆଉ।